ହ୍ୟାଲୋ।
ହ
ହ୍ୟାଲୋ। ହ୍ୟାଲୋ। ନାନୀ ଶୁଭିଲା ନା?
ନା।
ହଁ ନାନୀ ଶୁଭିଲା?
ହଁ।
ଆଉ ସେତେବେଳେ କଣ ଜମା ଶୁଭିଲା ନାଇ ଆଉ ସେଇଆକୁ ହଁ କେତେବେଳେ ଜମା ଶୁଭିଲା ନାହିଁ।
ରୋଷେଇ କଲୁ ଣି?
ନା ବା। ରୋଷେ ହେଇନି ଆ ଧରିକି ବସି ମୋବାଇଲ ସେତିକାଳଠୁ କଲଜମା ଯାଉନଥିଲା। ହଁ ମାନେ ରୋଷେଇ ବା ଜମା କରିନୁ। ସେତେବେଳୁ ମୋବାଇଲ ଧରିକି ବସିଛି। ଆ ସେ ବ ଚି ଆଉ ସେଆକୁ ବ ଚଆକୁ ଫୋନ୍ କରିଥିଲି ତ ନା ନା କରନୁବା। ଆଉ ବର୍ଷା କୁ ଫୋନ କରିଥିନି କହିଲାଯେ ଆଉ ଆଉଥରେ ଲଗେଇ ଆଉ କଲ କରିଥିଲଥିଲି କହିଲେ ଆଉ ଥରେ ଲଗେଇକିରି କରମାଇ ହବ କାଟ। ତମେ କଲଣି ରୋଷେଇ? ହଁ ମୁଁନ୍ ତମେ ରୋଷେଇ କଲଣି? ହ୍ୟାଲୋ।
ହ୍ୟାଲୋ।
ମାନେ ତମେ ରୋଷେଇ ରୋଷେଇ କଲଣି ତମେ? ହ୍ୟାଲୋ।
ଛୁଆ ଖାଇଲେନି କି?
ନା ନା ଖାଇନାହାନ୍ତି ବା ରୋଷେଇ ହେଇନି। ଆଉ ରୋଷେଇ ହଁ ପଢୁଛନ୍ତି।
ମୁଁ
ବୋଉ ଏଇ ଯୋଉ ଆସିଛନ୍ତି ନନା ବସିଛନ୍ତି ତାଙ୍କତରେ।
ବୋଉ।
ବୋଉ ବସିଛନ୍ତି ଏ ନନା ଆସିଛନ୍ତି ତ ତାଙ୍କ ପାଖରେ ବସିଛନ୍ତି। ଆଉ ମୁଁ ପଚାରୁଥିଲି ତମ ଫୋନ କଥା ବର୍ଷା କୁ ଜାଣିଲ କି? ହ୍ୟାଲୋ।
ପ୍ରକାଶ କୁନିଆ ଆସିଲାଣି ଘରୁ?
ନା ନା ସେ ଆସିନାହାନ୍ତି।
ହଁ?
ଆସିନାହାନ୍ତି ବା।
ଆସିନାହାନ୍ତି।
ଆଉ ମୁଁ ପଚାରୁଥିଲି ବର୍ଷାକୁୁ ତମ କଲ କଥା ଜାଣିଲ କି ନା ସରିନି ଏକା।
ନା ମୁଁ ଏବେ ରୁଟି କରିକି ଏଇ ଆସିଲି। ହଁ।
ଦଶ ଟା ବାଜିଲାଣି ନେଇକି ଆସିଲି।
ରୁଟି କରିକି ଆସିଲି ଏବେ ଯାଉଛି ଡାଲ ଡାଲମା କରିବି କିଛି କରିନିଁ।
। ସେଆକୁ ଶିଖାଉଥିଲା ହଁ।
ଏବେ ରୋଷେଇ ସୋଇଲାଣି
ସେଆପରା ରାତି ବେଳା କରି ହଉନି ଦିନବେଳା କରିକି ଛାଡିଦବ।
ସରି ନାହିଁ?
ହ ବା । ହ୍ୟାଲୋ। ।